ହ୍ୟାଲୋ।
ହଁ ମ୍ୟାଡ଼ାମ ନମସ୍କା
ହ୍ୟାଲୋ। ମ୍ୟାଡ଼ମ୍ ନମସ୍କାର ଶୁଭ ସକାଳ। କେମିତି ଅଛନ୍ତି?
ଆଉ କଣ କରୁଛନ୍ତି?
କିଛି ନାହିଁ ମ୍ୟାଡ଼ମ୍ ଆଜି ତ ସକାଳୁ ଯାଇଥିଲି ମାନେ ଟିକେ କୋଚିଂକୁ ଯାଇଥିଲି। ଆଉ ଆସୁଛି ଏବେ, ଟିକେ ଜଳଖିଆ କରି ଥିଲି ଏବେ ଆଉ ଟିକିଏ ମାନେ ବସିଛି ଆଉ।
ଓହୋ।
ଆପଣ କଣ କରୁଛନ୍ତି?
ମୁଁ ଏମିତି ବସିଛି ଏଇଟା ସମସ୍ତେ ଖାଇଲେ ଆମର ମୋ ଛୁଆ ବି ଦି ଜଣ ତାଙ୍କୁ ଖୁଆଇକରି ଗାଧେଇ ତାଙ୍କୁ ଇଏ କରି ତାଙ୍କ ଟିକେ ହୋମୱାର୍କ ସାରିଲି ସେ ଟିକେ ଖେଳ ବୁଲ କରନ୍ତି। ମୁଁ ଟିକେ ଟିକେ ଭାତ ପାଣି ବସେଇଛି ମୁଁ କହିଲି ଟିକେ କଥା ହେଇଯିବା ଆଉ।
ଆଜ୍ଞା ଆଜ୍ଞା। ଆଉ ଆମର ମାନେ ଗୋଟେ ଗୋଟେ ପର୍ବ ଆସୁଛି, ବହୁତ ବହୁତ ବଢ଼ିଆ ପର୍ବ ଗୋଟେ ମାନେ ସବୁଠୁ ବଡ଼ ପର୍ବ। ଆଜ୍ଞା ଆଜ୍ଞା।
ହଁ ରଜ ପାଇଁ ତ ଆମର ରେଡି। ପୁରା ସେମିତି ହୋଉଚି ଆମର ପୁରା ଘର ଏଇନେ ପୁରା ସଫାସଫି ଚାଲିଚି ଘରର ଆମର ଏଇନେ ସବୁ କାମ ଚାଲିଚି ରଜ ଲାଗି ହିଁ ଟୋଟାଲ ଆମ ଘରେ ହିଁ ଧୁଳି ଟିକେ ମଇଳା ବି ରହିବନି। ଏତେ ପୁରା ସଫା ସଫି ଚାଲିଚି ଯେଆଜି ଆଜି ଦିଇଟା ତିନିଟା ରୁମ୍ ସଫା କରିସାରିଲୁ ପୁରା ସକାଳୁ ପୁରା ଭୋରୁ ଉଠି ଆଗେ ଆମେ ଟିକେ ଗାଧେଇ ପୂଜା ଭଗବାନଙ୍କ ପୂଜା କରିଦେଇକିରି ତାପରେ ଟିକେ ସାରିଲୁ କାମ ଏଇନେ ସାରିକିରି ରୁମ୍ ଫୁମ୍ ସବୁ ଝଡ଼ାଝଡ଼ି ହୋଉଚି ସବୁ ସରିଲାଣି ଖାଲି ଏ ଯୋଉକପ କପଡ଼ା ଲତା ଗୋଟେଇ ଆଜି ସାଇଡ୍ କରିଦେଇଚୁ ଧୁଆଧୁଇ ଧୋଇ ହବ ଆଉ ରଜ ତ ଆସିକିରି ପାଖେଇ ଆସିଲାଣି ଆଉ ଜମା ଦଶ ଦିନିର କଥା।
ମ୍ୟାଡ଼ାାମ ରଜ ରଜରେ କଣ କଣ କରନ୍ତି ମତେ ଟିକେ ଜାଣିବାର ଥିଲା? ଆମ ପଶ୍ଚିମ ଓଡ଼ିଶାରେ ଟିକେ ମାନେ ରଜ ସେମିତି ଏତେ ପାଳନ କରନ୍ତିନି ନା ତ ମତେ ଜାଣିବାର ବୋ ହୁତ ଇ ଆଚ୍ଛା ରଜରେ କଣ କଣ କରନ୍ତି ତିନି ଦିନ ଯାକ ରଜ ପାଳିତ କରନ୍ତି।
ତିନି ଦିନ ହଁ ତିନି ଦିନ ତ ପୁରା ତିନି ଦିନ ବାକି ଆମର ଚାରି ଦିନ ବି ପାଳନ ହୁଏ ଲାଷ୍ଟ। ଶେଷ ଦିନ ଯୋଉ ବସୁମତୀ ସ୍ନାନ ଦିନ ସେଦିନ ବି ଗୋଟେ ରଜ ଆମର ସେଦିନ ବି ପାଳନ କରୁ ସଜବାଜ ବି ସେଦିନ ଗୋଟେ ରଜ ଆମର ଯୋଉ ପଡୁଚି ଯୋଉ କହନ୍ତି ସଜବାଜ ସେଦିନ ଖାଲି ହିଁ ଝିଅ ମାନେ ଆମର ସେଇଦିନ ହିଁ ସବୁ କାମ ସାରି ଦିଅନ୍ତି ଆମର ରଜ ଦିନ ପହିଲି ରଜ ଦିନ ପହିଲି ରଜ ଯୋଉଟା ଫାଷ୍ଟ ରଜ ସେଇଟାରେ କିଛି କରନ୍ତିନି ବୋଲି ଗୋଟେ ନିୟମ ଅଛି। ସେଥିଲାଗି ଆମର ଯୋଉ ସଜବାଜ ଗୋଟେ ଜିନିଷ ରହିଛି ଧର ଝିଅ ମାନେ ହଳଦୀ ଗଲା ତେଲ ସେ ମୁଣ୍ଡର ଯୋଉ ସାମ୍ପୁ ଲଗେଇ ମାନେ ସେଦିନ ମୁଣ୍ଡ ଧୁଆ ବି ହେଇଯିବ ଗୋଟେ ଗୋଟେ ଦିନ ଆଗୁରୁ ସେଦିନ ତା ଆଗ ଦିନ ଫାଷ୍ଟ ରଜ ଦିନ ମୁଣ୍ଡ ବି ଆମର ଧୂଆଧୂଇ ହବନି। ହଳଦୀ ତେଲ ସାବୁନ ଯାହା ଲଗେଇବା କଥା ଗୋଟେ ଦିନ ଆଗରୁ ଆମ ଲଗେଇଦେବେ ମେହେନ୍ଦୀ ବି କରିଦେବେ ରାତି ସେଥିରେ ଆମର ଅଳତା ସଜବାଜ ହେଇକି ସବୁ ଯୋଉ ମେହେନ୍ଦୀ କରାହବ। ହଳଦୀ ଅଳତା ଲଗା ଲଗି ଆମେ ଅଳତା ବି ଲଗା ଲଗି କରିଦିଉ ମାନେ ସଜବାଜ ନେ କଲେ ସେ ସଜବାଜ ସେଦିନ ଗୋଟେ କୁହା ହୁଏ ଆମର ସେଦିନ ସେଦିନ ଆମେ ସଜବାଜ ବି ହେଇକି ରାତିରେ ଶୋଉ। ସକାଳୁକୁ ସେମିତି ତାପରେ ଗାଧେଇ ପାଧେଇକି ଖାଲି ପିଠାପଣାା ତ ଘରେ ମାଆ ମାନେ କରିଥିବେ। ସେପେଟ ଝିଅ ମାନେ ବି ପୂଜା ପୂଜି ବି କରନ୍ତିନି କୌଣସି ଦେ ଦେବାଦେବୀଙ୍କୁ ଦର୍ଶନ ବି କରନ୍ତିନି ଆମର ମାନେ ଖାସ କରି ଯୋଉ ଅ ଆମର ବାହା ହେଇନଥିବେ ଯୋଉ ଝିଅ ମାନଙ୍କର ବାଡୁଅ ଝିଅଙ୍କର ବୋହୁତ ସେଇଟା ନିୟମ ବେଶି
ଆଜ୍ଞା।
ଆଉ ବାହାରକୁ ବି ବେଶି ଆଗୁରୁ ତ ସିଷ୍ଟମ ବୋହୁତ ଥିଲା। ଖାଲି ପାଦରେ ଚାଲିବେ ଚପଲ ପିନ୍ଧନ୍ତିନି ତିନି ରଜରେ।
ମାନେ ଚପଲର ବଦଳରେ ଆଉ କିଛି ମାନେ ଲଗାନ୍ତି କି?
ହଁ ଆଗ ଆଗରୁ ସେ ଯୋଉ ସବୁ କଠୋର ଇଏର ବ୍ୟବସ୍ଥା ଆମର ଆଗରୁ ଖାଲି ପାଦରେ ହିଁ ଚାଲ ବୁଲା ତ ଆଗରୁ ବୋହୁତକରୁଥିଲେ। ଥିଲେ ସେମିତି କରୁଥିଲେ ସିଏ ଏବେ ଚପଲ ଏବେ ତ ସିଷ୍ଟମ ସବୁ ଚେଞ୍ଜ ହେଇଗଲାଣି ନା। ସେ ସବୁର ଗୋଟେ ମାନେ ସିଷ୍ଟମ ପୁରା ରହିଚି ସବୁ ଚେଞ୍ଜ ପୁରା ହେଇଗଲାଣି। ହାଲୋ।
ଆଜ୍ଞା।
ହ୍ୟାଲୋ।
ଆଜ୍ଞା, ହ୍ୟାଲୋ।
ହଁ, କୁହନ୍ତୁ। ସେଇଠୁ ସେମତି ତ ପୁରା ରହିଛି, ସିଷ୍ଟମ୍ ପୁରା ଚେଞ୍ଜ ହେଇଯାଇଛି, ଆମର ଫାଷ୍ଟ ରଜ ଦିନ କୌଣସି ଗଛ ବୃଛ କଟା ହବନି, ଆମର ସେଥିଲାଗି ଗୋଟେ ଦିନ ଆଗରୁ ଆମର ମାନେ କଟା ହେଇଯାଏ ସବୁ, ମାନେ ଆମେ କଦଳୀ ପତ୍ରରେ ହେ ଖାଇଵୁ ବୋଲି ଆମର ଗୋଟେ ଦିନ ଆଗରୁ, ସେଦିନ ତିନି ଦିନ ତକ, ମାନେ ଗଛ ବୃଛ ଆମର କିଛି କଟାତି, କୌଣସି ଜିନିଷରେ ହାତ ମାରିବୁନି। ଫୁଲ ଏମିତି ସହରେ ପୂଜା, ମାନେ ଫୁଲ ବି ତୋଳା ହୁଏନି, ଗ ପଛରେ ଵୁଏ ସେମିତି, ବାକି ଏବେ ସମସ୍ତେ କେହି ବେଶୀ ମାନୁନାହାନ୍ତି। ଉପୋଭୋଗ କରୁଛନ୍ତି, ଯିଏ ଆଗରୁ ମାନି ଆସିଛନ୍ତି, ମାନି ଆସିଛନ୍ତି, ଆମେ ବି ସେଇଟା ପାଳନ କରୁଛୁ। ଆମେ ତିନି ଦିନ ତକ ଫୁଲ ବି ଆମେ ତୋଳଉନୁ। ଆଉ ଘରେ ପୂଜା ବୂଜା ଆମେ ଝିଅ, ଲେଡ଼ିଜ ବି ପୂଜା କରଉନୁ, ଘରେ ଆମର ଯେକୌଣସି ମାନେ ବା ପା, ଭାଇ ସେମାନେ ଘରର ତିନି ଦିନ ତକ ପୂଜାପୂଜି କରନ୍ତି। ଆମେ ଭଗବାନଙ୍କ ପୂଜା ବି ଆମେ କରିପାରୁନୁ। ଆଉ ଦେବାଦେବୀଙ୍କ ସ୍ନାନ ବି ମନା କରିନ୍ତି।
ଆଜ୍ଞା, ଖାଇବା କଣ କଣ ହୁଏ ମ୍ୟାଡ଼ାମ୍?
ଖା, ଖାଇବା ତ ଆମର ଫାଷ୍ଟ, ଆମର ପୋଡ଼ ପିଠାଟା ଆମର, ମାନେ ଯେମିତି ହେଲେ ସେଇଟା କମ୍ ପରି ସରି ପୋଡ଼ ପିଠା ହବ, ଗୋଟେ ଦିନ ଆଗରୁ ଆମର
ପୋଡ଼ପିଠା ହବ, ମାନେ କ୍ଷୀର ପିଠା ବି ହୁଏ ବୋଧେ।
ହଁ, ହଁ। କ୍ଷୀର ପିଠା ବି ସେଇଟା ଆମର, ସେଇଟା ଯେଉଁ କ୍ଷୀର ପୋଡ଼ ପିଠା କହୁଛନ୍ତି, ଆମର ସେଇ ପୋଡ଼ ପିଠାଟା ହିଁ ଆମର କ୍ଷୀରରେ ହିଁ ତିଆରି କରଉ। ପାଣି ତା ଦେହରେ ଜମା ଲାଗେନି, ଆମର ଖାଲି କ୍ଷୀର-ଅ ରେ ପୁରା ବହୁତ ଟେଷ୍ଟି ଲାଗେ। ଆଉ, ଆ ମୁଁ ଯେତେବେଳେ ଏଠିକି ଆସିଲି ମୋ ଶାଶୁ ଘରକୁ ମୋ ଶାଶୁଘର ବି ସେ ପଶ୍ଚିମ ଓଡ଼ିଶାର। ମୁଁ ଯେତେବେଳେ ଆସିଲି ଏଠି ପ୍ରାୟ ପ୍ରାୟ ସବୁ ପ୍ରାୟ ସବୁ ଜାଣଥିଲି, ମୁଁ ଯେତେବେଳେ ଫାଷ୍ଟ ବନେଇଲି ଆମର ଏଠି ପାଖାପାଖି ଯେତେବେଳେ ଲୋକଙ୍କୁ ଦେଲି ଖାଇଲେ, ସିଏ ମତେ ଥରେ ଖାଇକିରି ପାଞ୍ଚ ଥର ହିଁ କହିଲେ, ମତେ ମୋତେ ସେ ପିଠା ଦବ ଯେତେବେଳେ ଥରେ କହିଲେ, ମୁଁ ଯେବେ ବିି ବନାଏ, ସେମାନଙ୍କୁ ସମସ୍ତଙ୍କୁ ପିଠା ହିଁ ଦିଏ। ଯେ ସେତେବେଳେ ଯୋଉ ଯେକୌଣସି ଭଲ ଜିନିଷ ମୁଁ ବନାଏ, ତାଙ୍କୁ ଖାଇବାକୁ ହିଁ ଦେଲେ ମତେ ପୁରା ଭଲ ଲାଗେ।
ଲାଉ ପିଠା ବି ଗୋଟେ, ମାନେ କଣ ତିଆରି କରନ୍ତି, ଲାଉର ପିଠା?
ପତ ହେଇଯାଇ ବଢ଼ିଆ ଲାଗେ, ଟେଷ୍ଟ ଲାଗେ ସେ ଲାଉ ପିଠା, ଆମର ଲାଉ ପିଠା ନ ନର୍ମାଲ୍ ଆମେ ଯେମିତି କେମିତି କରୁଛେ କି, ସେଇ ଚୁନା, ସେଇ ଯୋଉ ଚାଉଳ-ଅ, ଆଉ ଯୋଉ ସୁଜିରେ ସେମିତି ବନଏ, ଆମର ଏଇ ଲାଉଟାକୁ ଗ୍ରାଇଣ୍ଡିଙ୍ଗ ହେଇଯାଏ, ଆମର ସେ ପାଣିରେ ପଟା ହେଇକି ସେଇ ଲାଉ ଟାକୁ ପକେଇଲେ କଣ, ନରମ ପୁରା ପିଠା ହେଇଯାଏ।
ମୁଁ ଥରୁ ଟିକଏ ଖାଇଥିଲି ଲାଉ ପିଠା, ଯେଉଁ ମାନେ ମୁଁ ଥରେ ଖାଇଛି ଥରେ ଖାଇକି ବି, ମାନେ ମୋ ସେ ଯେଉଁ ସ୍ୱାଦଟା, ମୋ ମୁହଁରେ ପୁରା ଅଛି।
ଲାଉ ପିଠା ସେମିତି, ସେ ଯୋଉ କ୍ଷୀର ଦିଆହବ, ସବୁ ଦିଆହବ। ହଁ, ହଁ, ବହୁତ ଟେଷ୍ଟ ଲାଗେ। ପୁରା ପିଠା ସତରେ ବହୁତ, ସେ ଯୋଉ ଲାଉ ପିଠା ଟା ପୁରା ନରମ ବି ହେଇଥିବ। ଆ ଲଞ୍ଚ ରେ ଆମର, ଆମର ଏ ଲଞ୍ଚରେ ହଁ, ଦିପରେ ରଜ ଲାଗି ତ କହୁଛ। ରଜରେ ଆମର ଦି ପହ ରେ ଆମର ଯେହେତୁ, ମାନେ ଗୋଟେ ଆମର, ବାକି ସମସ୍ତେ ଆଇଁଷ ହିଁ ଖାଆନ୍ତି, ମାନେ ଯେ ସେତେବେଳେ ହବ ଯେହେତୁ ବାର ଯଦିଥବ ଆମର ଆଇଁଷ ପୁରା ନନ ଭେଜ ମଟନ ହିଁ ନିହାତି ଦରକାର ରଜରେ। ହୁଁ ଚିକେନ ମଟନ ମାନେ ଯିଏ ଯାହା ଖାଇଲା ତାପରେ ଦିନ ସଂକ୍ରାନ୍ତିରେ ଆମର ଫାଷ୍ଟ ମଝି ରଜ ଟା ସଂକ୍ରାନ୍ତିରେ ହିଁ ପଡିଯାଏ। ସଂକ୍ରାନ୍ତିରେ ଆମର ସିଏ ମାନେ ଆମର ସଂକ୍ରାନ୍ତି ହିଁ ସମସ୍ତେ କରନ୍ତି ଓଡ଼ିଆ ପରମ୍ପରା ଆମର ଗୋଟେ ସଂକ୍ରାନ୍ତି ରହିଛି ମାସକୁ ଥରେ ପଡ଼େ ସେଇଟା ଆମେ ସମସ୍ତେ ପାଳନ କରୁ। ଆଉ ସଂକ୍ରାନ୍ତିଟା ଆମର ସବୁ ମାସରେ ମାନେ ଭଗବାନ ଶିବଙ୍କ ଲାଗି ପୂଜା କରାଯାଏ, ଆମର ସେଇଟା ଅରୁଆ ଡାଲମା ଘରେ ଯିଏ ଯେମିତି ବନେଇଲା ଡାଲି ବନେଇଲା ଡାଲମା ଆମର ଖିରି ଟିକେ ବନା ହୁଏ, ଖଟା ସେମିତି ପୁରା ବନାହୁଏ ସବୁ ସଂକ୍ରାନ୍ତିରେ।
ଆଜ୍ଞା।
ଆଉ ତା ପରଦିନ ଲାଷ୍ଟ ରଜରେ ବି ସେମିତି ସବୁ ସେଇ ପିଠା ପୂଜା ପୂଜି କାମ ସେମିତି ଖାଇବା ପିଇରେ ହିଁ ଦିନଟା ତିନି ଦିନ ପୁରା ସରିଯାଏ ହେଁ।
ଓହୋ। ଆଉ ଚାରି ନମ୍ବର ଦିନ ଯୋଉ ବସୁମତୀ ସ୍ନାନ କରନ୍ତି ସେଇଟା କଣ କରନ୍ତି? ମାନେ ଲକ୍ଷ୍ମୀ ମାତାଙ୍କୁ
ଲେ ସେଇ ଯୋଉ ବ ବସୁଧା ମାଟି ଆମର ଯୋଉ ବସୁମତୀ ସ୍ନାନ ମାନେ ଆମର ଯୋଉ ମାଟି ମାଙ୍କୁ ପୂଜା କରାଯାଏ। ହ ଆମର ସବୁ ସେ ଯୋଉଁ ଗୋଟେ ବିଧି ରହିଛି ଶିଳ ଶିଳପୁଆ ଆମର ଯେଉ ଧର ଲୁହାର ଜିନିଷ ଛ ଯେତ ଆମର ଶିଳ ଶିଳପୁଆ ଏଥିରେ ଆମର ମେନ ଆମେ ପୂଜା କରଉ। ବସୁମତୀ ସ୍ନାନ ତାକୁ ମାଟି ଆମେ ଆଗଦିନ ଠାରୁ ରଖିଥିବୁ ପୁରା ରାତିରୁ ଭୋରୁ ଉଠି ପୁଣି ସେଇ ସ୍ନାନ କରି ଗାଧେଇ ପାଧେଇ ପୁଣି ମା'ଙ୍କ ଫୁଲ ତୋଳା ତୋଳି କରି ମାଆ କୁ ଗୋଟେ ଭୋଗ ଲଗେଇ ଧୂପ ଝୁଣା ଦୀପ ଦେଇକରି ମାଟି ମା ଉପରେ ମାନେ କ୍ଷୀର ମାନେ ସେମିତି ଢଳା ହବ ମା ବସୁଧା ରେ ମାନେ ଢଳା ହବ ସେ। ଆଉ କ୍ଷୀର ପୂଜା ଯେମତି ମାନେ ଗୋଟେ ବସୁଧା ଆଜ୍ଞା।
ଆଜ୍ଞା ଆଉ ଯୋଉ ପାନ ଗୋଟେ କଣ ଖାଆନ୍ତି ବି ସେଇଟା ବି
ରଜ ପାନ ସେଇଟା ତ ପୁରା ଆଉ କହିବାକୁ ପଡ଼ିବନି ତା ରଜର ଟେଷ୍ଟ ହିଁ ଗୋଟେ ପାନର ଗୋଟେ ଟେଷ୍ଟ ହିଁ ଅଲଗା ଥାଏ। ସେ ରଜପାନ।
ପାନ ଗୋଟେ ଶୁଣିଥିଲି ଆଉ ମାନେ ଦୋଳି ବି ଖେଳନ୍ତି ଝିଅମାନେ।
ହଁ ଆଜ୍ଞା ଖାଇବେ ପୁରା ତାର ଗୋଟେ ଟେଷ୍ଟ ହିଁ ଅଲଗା ଥାଏ।
ଆଜ୍ଞା ଆଉ ମାନେ ଝିଅମାନେ ବି ନିଜ ଆଡ଼ଶ ପଡ଼ଶ ଘର ପାଖ ଖକୁ ଯାଆନ୍ତି। ଝିଅମାନେ
ଆମେ ସେତେବେଳେ ଝିଅ ମାନେ ଯେବେଳେ ଆମେ ଥିଲୁ ଆମ ଗାଁ ରେ ବହୁତ ଦୋଳି ଲାଗେ। ଆଜ୍ଞା ଆମେ ଗୋଟେ ଯାଗରେ ଖେଳିକି ଆଉ ଆମ ମନ ଶାନ୍ତି ହବନି ଆମେ ପୁଣି ଦୌଡି ଖାଲି ସେତେବେଳେ ଦୌଡୁଥିବୁ ହିଁ। ଚାଲିକିରି ହିଁ ଯିବାର ମାନେ ପ୍ରଶ୍ନ ନାହିଁ, ଆଉ ଆମେ ଯାହା ଘରେ ଯାଇଥିବୁ ପିଠା ଖାଇ ଖାଇକା ପେଟ ଭ ଭରି ଯାଇଥିବ ଯେ ଘରେ ହିଁ ଭାତ ହିଁ ଖାଉନୁ।
ଆଜ୍ଞା ମାମୁଁ ଘରକୁ ବି କୁଆଡ଼େ ଯାଆନ୍ତି ସେଇଟା ଶୁଣିଥିଲି ମାନେ ମାମୁଁ ଘରେ ନୂଆ ଡ୍ରେ ଡ୍ରେସ ଦିଅନ୍ତି, ନୂଆ ସବୁ ମାନେ ଯୋଉ ଚୁଡ଼ି, ନୂଆ ପିନ୍ଧିବା ସଜବାଜସ
ରଜ ଛୁଟିରେ ଆମେ ହିଁ ପଳାଉ ଯେତେବେଳେ ଆମର ମାନେ ଛୁଟି ମିଳନଥାଏ ଆମେ ରଜ ଧର ଆଠ ଦିନ ଥବ ଦଶ ଦିନ ଥବ ପନ୍ଦର ଦିନ ଥବ କି ମାସେ ଲେଖା ବି ପଳାଇ ଯେତେବେଳେ ଛୁଟି ହଅନ୍ତି ମାମୁଁ ଘରେ ହିଁ ବେଶୀ ଟାଇମ ପଟନ୍ତି। ସେଇଟା। ମାମୁଁ ଘରେ ହିଁ ଅଲଗା ଲାଗେ ରଜର ଗୋଟେ ପାଳନ ମାମୁଁ ଘରେ ହିଁ ଅଲଗା ଗୋଟେ ଲାଗେ। ହୁଁ ମାମୁଁ ଘରକୁ ପଳାନ୍ତି ବେଶୀ ପ୍ରାୟ ସବୁ ମାମୁଁ ଘରକୁ ହିଁ ଯାଆନ୍ତି।
ଆଜ୍ଞା ଆଜ୍ଞା।
ଲାଗେ ସେ ତିନି ଚାରି ଦିନର ଗାଁ ରହିଲେ ଗାଁ ରଟ କଣ କହିଲ? ଆଉ ଏ ପିଠା ସେ ପିଠା। ସେଠୁ ଯି ଟିକେ ଖେଳ ବୁଲ ସମସ୍ତ ଦୁଆର ମାନେ ଯୋଉ । ଉ ବି ଆମେ ଇଆଡ଼େ ଯେତେବେଳେ ଆସିଲୁ ଆଉ ଆମକୁ ବି ଆେ ମିଳୁନି ଆମକୁ ସେ ଜିନିଷ। ମନେ ବହୁତ ପଡୁଛି
ଆଜ୍ଞା ନିହାତି ମନେ ପଡ଼ୁଥିବ ମ୍ୟାଡ଼ମ୍ ଆପଣ ମାନ ବାହା ହେଲା ପୂର୍ବରୁ ଗୋଟେ ଅଲଗା ଜୀବନ ଯେଉଁ ମାନେ ଜୀବନଯାପନ କରିଥିବେ ଆଉ ବି ବାହା ହେଇ ସାରିଲା ପରେ ଗୋଟେ ଅଲଗା ଜୀବନ ଆପଣଙ୍କର ହେଇଥିବ ମାନେ ପୁରା ନୂଆ ଜନ୍ମ ପାଇଲା ଭଳିଆ ମୁଁ ତ ସେଥିପାଇଁ ଭାବୁଛି ମୁଁ ବାହା ହେବିନି। ବାହା ହେଲା ପରେ ମାନେ ନିଜର ଯେଉଁ ଜୀବନ
ଦେଖନ୍ତୁ ସେଟା ଠିକ କଥା ବାକି ଜୀବନରେ ଆମର ତ ଜୀବନ ମାନେ କଣ କହିଲ ସେଇଟା ତ ଅଛି ନା ଆମର? ଜୀବନ ଯେହେତୁ ପାଇ ଯେ ଝିଅ ଜନ୍ମ ତ ଗୋଟେ ଲେଖା ହେଇ। କରିବାକୁ ପଡିବ। ବାକି ଭଲ ଖରାପ ତ ସମସ୍ତଙ୍କ ଜୀବନ ଲାଗି ରହିଛି ଆମେ ଆମେ ସେଥିଲାଗ
ଆଜ୍ଞା।
ଯିବା ଚାହୁଁଛି ଖରା ଘରେ ବି ରହିଲେ ଲୋକ ବାପା ମା ବି ନିନ୍ଦା ହବ ବାପା ମାଙ୍କୁ ନିନ୍ଦା କଣ ଯେ ନା ତା ଝିଅକୁ ବାହା କରିପାରିଲାନିି। ତା ଝିଅର କଣ ଲଫଡା ଅଛି ଆଜିିକାଲି ଲୋକଙ୍କ ପାଟିରେ ତ ଆମେ କାହାକୁ ବାରବତ୍ତା ଦେଇ ପାରିବାନି ଲୋକ ତ ଆମକୁ ବହୁତ କଥା କିଛି କହିବେ ସମାଜରୁ ମାନେ ଚଳିବାକୁ ହେଲେ। ହଁ ସମାଜରେ ଚଳିବାକୁ ହେଲେ ଯୋଉଟା ନିୟମ ଅଛି ସେଟା ପାଳନ କରିବାକୁ ପଡିବ।
ଆଜ୍ଞା। ଆଜ୍ଞା ଠିକ ଅଛି ମ୍ୟାଡ଼ମ ଆପଣଙ୍କ ସହିତ କଥା ହେଇକି
ପାଖ ଆପଣଙ୍କ ସାଙ୍ଗେ କଥା ହେଇ ମତେ ବହୁତ ବଢିଆ ଲାଗିଲା।
ମୋତେ ବି ବହୁତ ବଢ଼ିଆ ଲାଗିଲା ମ୍ୟାଡ଼ମ୍ ପୁଣି କଲ୍ କରିବି କଥା ହବା।
ଆପଣଙ୍କ ସାଥିରେ କଥା ହେବି ମ୍ୟାଡାମ
ଆଜ୍ଞା ଆଜ୍ଞା ଆଜ୍ଞା ନିହାତି ରଖୁଛି ମ୍ୟାଡ଼ାମ୍ ଧନ୍ୟବାଦ।